ହାଲୋ।
ହାଲୋ ହଁ ଅ ହଁ। କଣ କହିଲ ଭଉଣୀ
ଭ ହଁ ଭୋଉଣୀ ସ୍ ତାନ ଭାଇ ବି ସାନ ମୁଁ ବଡ ଉଛି ମଁ ଦୋକାନରେ ରହିଛି ସେ ଭାଇ ହେ
ହଁ ହଁ ହଁ ହଁ ହଁ ହଁ ଭଲ କ ତା ଆଉ ସେ କିଏ ଖରାପ ଭାବିବେ କି ତମ ଫନ୍ କଲେ ଉଠେଇ ଲନି ରାଗି ଯିବେ କି?
ଆଜ୍ଞା?
ତୁମ କତି ଯୋଉ ଫୋନ କରିଥିଲେ ସେ ଭାଇ ଉଠେଇଲନି ତମ ଉପରେ ରାଗି ଯିବେ କି?
ସିଏ ମୋ ସାନ ଭାଇ ଆସିଥିଲା ବା ଦୋକାନ ରେ ଏବେ।
ଓହୋ। ନାଁ ମୁଁ କଇନି ସେ ଯା ହଁ ମୁଁ କଇନି ଯାହା ଦୋକାନରେ ରଇଥା କାଳେ ଗାଳି ଗୁଲୋଜ୍ କରିବ ଫୋନ୍ ଟା ଉଠେଇଲୁନୁ କାଇଁ ମୁଁ ସେଇ ନାଗି କ କଥନି କଥା ନା ଆଜିିକାଲି ଯୁଗ ସମ ସେ ବାପକୁ ନେଇକି ଚଳିବାକୁ
ନା ହଁ ସେଟା ଦେଖିବାକୁ ପଡିବ ନା କିଏ କଲ କରିଛି। ଦଶ ହେଲେ ଚଳିବ। ସେଇଟା ମୁଁ ଆଗରୁ କହିଦେଇଛି ନା ଭାଇଙ୍କୁ ଯଦି ନ ଉଠେଇକି ଭାବିବ ଯେ କଲ ରେ କଥା ହଉଥିବି ବୋଲି ମୁଁ।
ହଁ ହଁ ହଁ ସେଇଆ କରିବ ଆଉ। ଆଉ ତୁମ ସେଠି ଇଁଁ ସବୁ ଆମ୍ବ ପଣସ ଏଥର ତମର ଗଛ ଅଛି ନା?
ହଁ ଆମ୍ବ ଗଛ ଅଛି ଆମର ସେଇ ଯୋଉ ନାଲି ସିନ୍ଦୁର ଆମ୍ବ କୁହନ୍ତିନି? ସେଇ ଆମ୍ବ ଅଛି। ହେଲା ଆମେ ତ ଖାଉନୁ ବହୁତ ଆମ୍ବ ଖାଇଲେ ଘରେ ହେଲା ଦେଇଦିଅନ୍ତି। ଭାଇ ଦୋକାନ ରେ ଗୋଟେ ଆଉ ଗୋଟେ ମାଉସୀ ପୁଅ ଅଛନ୍ତି ତାଙ୍କର ଗ୍ରୋସରୀ ଦୋକାନ ଛି
ହଁ।
ସେି ଫଳ ଫଳ ରଖନ୍ତି। ସେଠି ଦେଇ ଦିଅନ୍ତି ସିଏ ହେଲା ବିକି ଦିଅନ୍ତି ଆଉ।
ହଁ ଭଲ ହେଇଛି ଆଉ ଏତେ ଆମ୍ବ କେତେ ଖାଇବ ମଣିଷ।
ଏଠି ତ ଆମ୍ୱ ଆମ୍ବ ବାଗାନ ଟା ଏଠି ବି ଅଛି ନା ଆମର ପ୍ଲାଣ୍ଟ ଅଛି ଏଠ ପ୍ଲାଣ୍ଟ ପାଖରେ ଆମ୍ୱ ବଗିଚା ଅଛି।
କୋଉ ପ୍ଲାଣ୍ଟ ଅ
ପ୍
ହ ହ ଏଟା ଓନୁ କୁଳୁ ବଧେ
ନା ନା ନା ନା ସେ ଆପଣଙ୍କ ପାଖାପାଖି ଏରିଆ ଏରିଆ ନାଁ ତ କହିହବ ଏଥିରେ ସେ ଆପଣଙ୍କ ପାଖାପାଖି ଧରନ୍ତୁ ତିରିଶି କିଲୋମିଟର ପାଖା
ଆଚ୍ଛା ଆଚ୍ଛା ହଁ ହଁ ଅଂହୋ ସେଇ ପାଖାପାଖିରେ ସେ ଘର ଏଁ ଆଚ୍ଛା ଆଛା ଆଏ ପାଖରେ ଆଉ ନା ମୁଁ ଏତେ ହଁ ମୁଁ ଏତେ ତ ଆଉ ଜାଣିନଥିନି ମୁଁ ଆଉ ଏଇ ଯୋଉ ନା ନା ନା ନାଇ ଇଏକରିବାନି ମତେ ମତେ କହିଥିଲେ ଆମ ଝିଆରି ତା ମୁ ଆଉ ଏତେ
ନିଜ ନା କହିବେନି ଜାଗା ନା କହିବେନି ଏ ଆପ୍ କଥା ବି ଏଥିରେ କଥା ହେବା କଥା ନୁହଁ କିନ୍ତୁ ତ ଫାଷ୍ଟ୍ ଫାଷ୍ଟ ଚଳିବ ମାନେ ଯୋଉ କେତେଟା କଲ ହେଲା କେତେଟା ନାହିଁ ଏଗୁରା ବି କଥା ହବା କଥା ହଁ ଏଗୁଡ଼ା ଖାଲି କୋଉ ଜାଗା
ନା ନାଇଁ ଏବେ ଆଉ କଥା ହବା ସେ ବିଷୟରେ କଥା ନ ହେଇକିନି ଯେତେବେଳେ ମାନେ ଅଲଗା ଫୋନ ରୁ କନେ କଥା ହବ। ଜନିଲା ନା ହଁ। ହଁ କୁହ।
ହଁ ସେଇ ଏବେ ଫେର ଯେ ଅଛି ସେଠି ଆମ୍ବ ବହୁତ। ଲୋକ ନେଇ ପାରନ୍ତିନି ସେଠି ହେଲା ଆମ୍ବ ସିଜିନ ଆସିବ ମାନେ ତ ସବୁ ନେଇକି ବିକନ୍ତି। ସେମ ହଉଛି। କିଣନ୍ତି ବହୁତ ମିଠା ଆମ୍ବ ଗୁଡାକ ଆମ ଘରେ ଯୋଉଟା ଅଛି ଏଗୁଡ଼ା ବିକ୍ରି ହେଇଯାଏ ଭାଇ ଦୋକାନ ଦେଇଦଉ ବିକ୍ରି ହେଇଯାଏ।
ମନି।
ହଁ ସେଇ ଲେମ୍ବୁ ଗଛ ଯା ଆମ୍ୱ ଗଛ ସବୁ ଲଗେଇଥିଲେ ଆମ ଘରେ ଆଉ।
ହୁଁ। ହଁ ଆମର ସେଇ ଆମ୍ବ ଗ ଗାଁ ରେ ଅଛି। ଗାଁରେ ଅଛି ଏତେ ତ ବହୁ ପୁଅ ଆମ୍ବ ହେଇଛି। ପବନ ଫବନ ଦେଲେ ଗାଁରେ ମାନେ କଣ କୁହନି ଆମ ଘରକୁ ଯାହା ଜାଗା ସବୁ ଲାଗିଛି ତାଙ୍କରି ମାନେ ଘରକୁ ଲାଗିଛି ଆମର ଆମ୍ବ ଗଛଟା। ଏଇ ପବନ ଦେନେ ଖୁଣ୍ଟି ଲେ ସେ ସିଏ ଆଉ କହିବେ ନା ଆମକୁ ଦେଇଦିଅ? ନେଇ ଆଶୁଚୁ ଆଉ ଆମର ତ କେହି ଖାଆନ୍ତିନି ମୁଁ ବି ଏତେ ଭଲ ପାଏ ନା ଝିଅ ବି ଭଲ ପାଏନା ତାଙ୍କ ବାପା ଯାହା ଖାଆନ୍ତି। ଏଇ ଅଳ୍ପ ଆଣିଲେ ହେଇଗଲା ଆଉ। ହଁ ଆମର ଗଛ ନାହିଁ। ଆମର ନଡିଆ ଗଛ।
ମୋର ନଡ଼ିଆ ଗଛ ଥିଲା ଯେ ଗୋଟେ ସେଟା ପୋକ ହେଇଗଲା କାଟିଦେଲା ପୁରା।
ଓହୋ ଆଉ ପକେଇ ନା?
ନା ଆଉ ନଡ଼ିଆ ଗଛ ରହି ନି। ତାପରେ ଘର ତିଆରି ହୋଉଚି। ନା ସେ ଘର ତିଆରି ପାଇଁ ଆଉ କଲେଣିି ନଡ଼ିଆ ଗଛ ତ ଘର ତିଆରି ସରିଲେ ଯାଇକି ଆଉ।
ହଁ। ଆଉ ସେଇ ସେ ଯୋଉଠି ଘର କରିଥିବ ସେଠି ତା ଚାରିପିଠ ପଥର ଛାଡିକି ପକେଇବ ଆଉ।
ହୁଁ।
ହୁଁ ମା ଆମର ଏଇ ଅଛୁ ପୁଅ ତାର ରହୁଛି ପାରାଦୀପ ରେ ରହୁଛି ସାନ ପୁଅ। ପୁଅ ଝିଅ ବଡ଼ ଝିଅ ପଢୁଛି ପୁଅ ପାଇଗଲା ଚାକିରି। ସିଏ ପଢୁଥିଲା ତା କଲେଜରେ ଟପର ହେଲା ତାର ଆମ୍ପତିରେ ପାଇଗଲା।
ହୁଁ ଭଲ।
ହୁଁ। ହ ହଁ ହଁ। ଡିପ୍ଲୋମା କରିଥିଲା ଡିପ୍ଲୋମାରେ ଟପର ହେଲା ପାଇଗଲା ତ ଏବେ ଓଜେଇ ପରୀକ୍ଷା ଦେଇକି ବିଟେକ୍ କରିବ। ସେଇଠୁ ରହିକି କରିବ ବ୍ୟାଙ୍କ ରେ ଆଉ।
କୋଉଟା କୋଉଟା।
ବିଟେକ୍ କରିବ।
େ ବିଟେକ ହଁ ବିଟଟେକ ଟା ପ୍ରାୟ ଚା କରନ୍ତି।
ହଁ ନା ନା ସେ ଆର ବର୍ଷ ବି ଓଜେଇ ଦେଇ ଦେଇଥାନ୍ତା ଆର ବର୍ଷ ମାନେ ତାର ଯେତେବେଳେ ଡିପ୍ଲମା ସରୀଲା କ୍ୟମ୍ପଜରେ ଆଗେ ଆସିଗଲା ତାର ସରି ନଥିଲା ଗୋଟେ ସେମିଷ୍ଟାର କ୍ୟାମ୍ଫସ ରେ ବାଜିଗଲା ତ ଛତିଶ ଜଣ ଓଡିଶା ନେଲା ଇଏ ପାଇଗଲା। ଫିଲ୍ଡା ବି ନିଏ ନା ଡିପଲୋମା ଇଥର ଆସିଥିଲା ତାଙ୍କ କଲେଜ କୁ। ଆ ପାଇଗଲା ଯଦି ଆମ ବଡ ପୁଅ ଜିଏ ଅଛି ରେଲୱେରେ ଦେଢଶୁରଙ୍କ ବଡ ପୁଅ। ମୁଁ ଏଥର ପର ନା ସେଇ କଲେଜ ରୁ ବାଜିଯିବ ଗମେଣ୍ଟରେ ସେ ଟିକେ ଭଲ ପଢେ ଆମ ପୁଅ। ତା ଭାଇ ବି ଭଲ ପଢେ। ଖାଲି ସାନ ପୁ ପତୁରା ଟିକେ ଭଲ ପଢେ ନା ତାର ବି ଭଗବାନଙ୍କ ଦୟାରେ ଆର୍ମି ରେ ହେଇ ଆଉ ଇଏ ଝିଅଟା ଭଲ ପଢ଼େ ସେ ବଡ଼ ଭାଇ ବି ଭଲ ପଢ଼େ ପୁଅ ଭଲ ପଢ଼େ। ଆଉ ସିଏ ତାର କହିଲା ତୁ କରନା ପିପେଲ ପାଇଯିବୁ ଯଦି ଗମେଣ୍ଟରେ ତତେ କ୍ଲାସ କରିବାକୁ ହବ ଚାକିରୀ ଛାଡିବୁ। ତେଣୁକରି ସେ ଚାକିରୀ ଟା କରିସାରେ ଡିଷ୍ଟାନ୍ସରେ କରିବୁ, ସେ ଆର ବର୍ଷ ଅ ଏଇ ଟ୍ରେନିଙ୍ଗ ଏବେ ଅଛି ଅଗଷ୍ଟ ମାସ ପର୍ଯ୍ୟନ୍ତ ଟ୍ରେନିଙ୍ଗ ରହିବ, ଅଗଷ୍ଟ ଚାରି ରେ ଜଏନ୍ କଲା। ଏଇ ଥର ଉତେଇ ଦେଇ ସେ ଉତେ ଦେଖି ବିଟେକ କରିବ ଆଉ।
ହୁଁ।
ଆଉ ଇଏ ତାର ପଢୁଛି ରେଲୱ ଷ୍ଟେସି ତାର କୋଚିଂ ନଉଥିଲା ପଢୁଛି ପରୀକ୍ଷା ଦେଇ ରେଲୱେ ରେ ବାହାରିଲା ଯେତେବେଳେ ଚାରି ମାର୍କ ରେ କଟିଗଲା।
ଓହୋ ହଁ ରେଲୱେ ପୁରା ବି କଷ୍ଟ ରହୁଛି ନା, ମୋ ସାଙ୍ଗ ଆମ ସହିତ ପଢିଥିଲା ପ୍ଲସ ଥ୍ରୀ ତାର ରେଲୱେ ପାଇଁ ବି ପ୍ରିପାର ହଉଥିଲା। ତାର ଦି ମାର୍କ ପାଇଁ ରହିଗଲା। ଆଉ ଗୋଟେ ସାଙ୍ଗ ତାର ହେଇଗଲା। ପୁପୁ ସେ ପଳେଇଛି ନା ତାମିଲନାଡୁ।
ହେଇଗଲା।
ହୁଁ।
ଭାଗ୍ୟ ଯାର।
ହଁ ମାନେ ଗୋଟେ ସେ ସାଙ୍ଗର ଦି ଭାଗ ପାଇଁ ରହିଲା ଆଉ ତାର ରହିଗଲା ସେ ପଳେଇଲା ଆ
ସେଇବା ଦି ମାର୍କରେ ରହିଛି ସେ ଛୁଆ ଟି ମନ କଣ ହଉଥିବ ପରେ ପଢିବ ଲାଗିଯିବ ଆର ଥରକୁୁ ଆଉ ହେଇଯିବ ଭଲ ପଢୁଛି ହେଇଯିବ ଆଉ। ଏଇ ଯଦି ବୁ ସେମିତି ଏଇମିତିଆ ରହିଗଲା ବେଳକୁ ଆଉ ଗୋଟେ କି ପରୀକ୍ଷା ଦେଇ ଛୁଆ ସେମିତି ଦେଢ ମାର୍କରେ ରହିଗଲା। ଏଇ ଯୋଉ କାନ୍ଦିଲା ଯେ ଦେଖିବନି ମୁଁ କହିଲି କାନ୍ଦିଲେ କଣ ହବ ଭଗବାନ ଯେତେବେଳେ
ହଁ ଯେତେବେଳେ ହବ ଅ ହବାର ଥିବ ହବ ଆଉ।
କଣ କରିବା ଆଉ ତାପରେ ଦେଖିବ ଟାଇମ୍। ଆ ହେଇ ଖାଇମୁ ସେ ଯଦି ହବ କରିଦେମି ଗୋଟେ ତମେ ଫାଙ୍କା ହେଲେ କହିବ।
ଆଜ୍ଞା ଆଜ୍ଞା।
ସାନ ଭାଇ ଏବେ ସିଏ କଣ କରୁଛନ୍ତି?
ସେ ଏବେ ପା କଲେଜ ଯାଇଥିଲା କଲେଜରେ ଆସିବା ବାଟରେ ଆମ ଦୋକାନ ଟା ଅଛି ସେ କଲେଜରୁ ଆଇିଲା ଦୋକାନ ଆସିଥିଲା। ତାକୁ ଦେଲି ଥଣ୍ଡା ପିଇବା ପାଇଁ।
ହା ହା ହା ଥଣ୍ଡା ପିଇକି ପଳେଇଲା। ଯାହା ହଉ ବଡ ଭାଇ। କେତେ ଦାୟିତ୍ୱ ଥିବ ତମର ଆଉ କଣ କରିବା ବଡ ପୁଅ ତ ହେଲେ ଦାୟିତ୍ଵ ହୁଏ ଆଉ। ଆ ହଁ। ମୁଁ ଜାଣି ନାଇଁ। ମୋର ତ ବଡ ଭାଇ ନାଇ ମୋ ତଳେ ଭାଇ ମୋର ବଡ ଭଉଣୀ। ମୋ ବଡ ଭଉଣୀ ଟିଚର ଅଛି। ସେ ଶାଶୁଘରକୁ ଅନେଇବ ମୋ ବାପ ମାଙ୍କୁ ପ୍ରତି ମାସ ଦରମା ପାଇବ ଆଗେ ହଜାରେ ହଜାରେ ଧରେଇବ।
ହଁ ହଁ।
ତାର ଯାହା ଯେମିତି ଟୁକୁଡ଼ା ମୁକୁଡ଼ା ଫେରେ ଖର୍ଚ୍ଚ ଅଛି। ଭାବେ ବାପ ମା ପଢେଇଛନ୍ତି ମଣିଷ କରିଛନ୍ତି ବଡ ପୁଅ ବଡ ଝିଅଙ୍କର ବଡ ପୁଅ ବଡ ଝିଅ ସବୁ ଉପର ତ ଚିନ୍ତା। ମୋ ପୁଅର ଭାରି ଚିନ୍ତା ହୋଉ ସବୁ କଥା। ଏଣେ ବେଳେ ବେଳେ ରାଗି ଯାଉଚି ଛୋଟ ଛୁଆଟିଏ ଉଣେଇଶି ବର୍ଷ ଏଇ ଡିସେମ୍ବର ପଚିଶରୁ ତାର କୋଡିଏ ଚାଲିବ।
ଆହ।
ଛୁଆ ଲୋକ ତାର କେତେବେଳେ ରାଗିଯାଉଚି କେତେଳେ ଇଏ କରୁଚି କିନ୍ତୁ ପାଠ ପଢେ। ତାକୁ ମୁଁ କହୁଚି ତୁ ରେ ରେଲୱେ ପଢ କୋହୁଚି ସମୟ କାଇଁ ସମୟ କାଇଁ ଚିଡି ଯାଉଚି।
ହଁ ଯେ ସେ ଯାହା ଭଲ ଲାଗୁଚି ସେୟା କରୁ ଆଉ।
ଏଇଆ ଏଇଆ ସବ କୁ ଆଉ କଣ କରିମି ତାକୁ ଖାଇପିଇ କରିମି ରୋଷେଇବାସ ସାରିକିରି କରେ ସେ
ହଁ ରୋଷେଇ କରିସାରଚନ୍ତି?
ସେଇ ମୁଁ ସାରି ଦେଇକି ଫୋନ କତିକି ପଳେଇ ଆସେ ଆଉ ଫୋନ କାଲିଠାରୁ ସେ ଛୁଆଟି ମତ୍ ମୁଁ କହିନି ମୋ ମୋର ତ ହେଇନେ ତାର ହେଇଗଲା ମୁଁ କହିନି ହୋଉ ଥାଉ ହେଇଗଲା। ସେ ସେଇଠୁ କହିଲା ନା ମାଉସ୍ ଏ ମୁଁ ନମ୍ବର ଦେମି ତମେ କଥା ହବ।
ହଁ ସେ ବୋଧେ ମୋ ସହିତ କାଲି କଥା ହେଇଥିଲେ। ସେଇ ପିଲା ବୋଧେ ତାଙ୍କର ହେଇଗଲା ଆଉ।
ହଁ ତାଙ୍କରେ ହେଇଗଲା ତାଙ୍କର ଅଲଗା କଣ କାମ ଆସିଥିବ। ଉହୁଁ ମୁଁ ଆଉ ଏଇ ସେ ଝିଅ ଗୁଡାକ ମେସେଜ୍ କରୁଚନ୍ତି ମୁଁ ତାଙ୍କର ଯ-ମୂଳରୁ ଦେଖି ଦୋଉଚି ମାନେ ଝିଅପିଲା ମୁଁ କୋହୁଚି ତାଙ୍କୁ ଦୂରୁ ଜୁହାର। ହେ ରାମେ ରା ଏଡ଼େ ବଦ୍ ବଦମାସିଆ ସବୁ।
ତା ତାପରେ ଏବେ ହଁ ଯଦି ନ ହଁ ଉଠେଇବ କହିଦବ ଯେ ଉଠେଇ ପାରିବିି। ଆଉ ଏମିତି ଯଦି ହଁ ଯଦି କହିଦବ ହଁ ଯେ ଏବେ କାମ ଅ ସେ ଉଠେଇ ପାରିବନି ପରେ କରନ୍ତୁ।
ହଁ ଏଇଠି ଚଳିବ ମୋର ଦିଟା ଲସ୍ କରିକି ମ ମତେ ମେସେଜ କରୁଚି ମୁଁ ମୂଳୁରୁ ତମ ମେସେଜର ଆନସାର୍ ଦୋଉନି ଫାଙ୍କା ଅଛ ନା ଆଣ୍ଟି ମୁଁ କହିନି ଫାଙ୍କା ଥିଲେ କଣ ତୋ ଏଇଆ କରୁଚୁ ମତେ।
ଏଟା ହଇରାଣ ନା ଦିଟା ବେକାରଟାରେ ଲସ୍। ହବ।
ହଁ ପା ଆଉ ଲସ କରିଦୋଉଚନ୍ତି ଆଉ ଛୁଆ ମୁଁ କଣ କରିମି? ମୁଁ ଏ ଅଡୁଆରେ ପଶି ନଥାନ୍ତି ମୋ ମୋ ଉ-ଉ-ଯୋଉ ପୁଅ ଜଣେ ଏଇଠି ଘ-ଘର ପାଖରେ ଆମର ତାଙ୍କର ଭାରି ଭଲ ସମ୍ପର୍କ। ସେ ମତେ କରେଇ ଦେଇଚନ୍ତି। ହଁ ବା ସେ ତାଙ୍କ ବୋଉର ମୋର ସବୁ କଥା ହେଇଯାଉ ସନ୍ଧ୍ୟାବେଳେ। ଗୋଟେ ଦିଟା ନେଖା କରିଦଉ ସେ ଦିଟା କରିଦିଅନ୍ତି ମୁଁ ଦିଟା କରିଦିଏ ସେ ଆଜି ଘରକୁ ତାପରେ ସ-ଅ-ସବୁବେଳେ ତ ଜଣଙ୍କ ସହିତ କରିହବନି ନା।
ହୁଁ। ଜଣଙ୍କ ସହିତ ଛଅ ଥର
ଛଅ ଥର କରିହବ। ଏ-ତଥାପି ଆମେ କରିଦେଇଛୁ ଉଁ ତିନି ଚାରିଟା ଲେଖା କରିଦେଇଛୁ। ସେ ଆଜି ତାଙ୍କ ଘରକୁ ପଳେଇଲେ। ମୁଁ ସେ ଛୁଆଟି ପାଖକୁ କରେ ସେ ପୁଅ ପାଖକୁ। ମୋ ଗୋଡ ଛିଣ୍ଡିକି ରକ୍ତ ବାହାରଲା ମୁଁ ତାକ୍ ଦିନେ ମୋ ଛୁଆ ହଇରାଣ ହବ ବୁଲି କି ଆଜିିକାଲି ଝିଅ ଙ୍କ ରଙ୍ଗ ଢଙ୍ଗ ଦେଖନି।
ହୁଁ ହୁଁ ହୁଁ।
ଗୋଡରୁ ରକ୍ତ ବାହାରୁଥାଏ। ସେ ଛୁଆଟି ଲାଇନରେ ଥାଏ। ମୁଁ ଜମା କାଟୁ ନଥାଏ। ଆଉ ଇଏ ମୁଁ ସେ ଛୁଆଟି କତିକି ତଥାପି ମୁଁ ଦିଟା କରିଥିଲି ସେ ତିନିଟା କରିଥିଲା। ତାଙ୍କର ହେଇଗଲା ଆଙ୍କୁ କହିଲି ହଉ ମୋର ଦେଇଛୁ ନମ୍ବର। ମୋର କରିଦେମେ। ଆଉ କଣ କରମି। ଆମ ଘର ପାଖକୁ ବିରଜା ଦଶ କିଲୋମିଟର।
ଓ ହୋ।
ବିରଜା କତିରେ ଦୁର୍ଗା ବିରଜା ଅଷ୍ଟମୀରେ ମଇଁଷି ବଳି ପଡେ ନୁହେଁ। ଜାଣିଛ ନା।
ହୁଁ।
ହୁଁ।
ଓହୋ ଆଣ୍ଟି ରଖିଲି ଆଁ।
ହଁ ଆଉ ପଥରେ ପଡିନେ ମତେ କହିବ ମତେ ମେସେଜ କରିଦବ ମତେ ଫୋନ କରିକି କହିବ ଆଁ ହଉ ହଉ।